ହଁ।
ହଁ କଣ କରୁଛୁ।
ଏଇଠୁ ବସିଥିଲି ଖାଇକି ଆସିକି ବସିଛି ଆଉ। ତମେ କଣ କରୁଥିଲ?
ଏଇ ବସିଥିଲି।
ଓହୋ ଆଉ ଖାଇନ?
ହଁ ଖାଇକି ବସିଥିଲି ଆଉ।
ହଁ ହଁ। ମୁଁ କଣ କହୁି ଭଲ ହଁ ମୁଁ ସେଇଟା କହୁଥିଲୁ ବା କହିଲେ ଆମ ଗାଁରେ ଏଇନା ରଜ ମହୋତ୍ସବ ହଉଛି ସେଇଟା ମାନେ ଯୋଉ ମତେ ଯୋଉି ଦି ଜଣ କହିଲେ କହିଲେ ଯୋଉ ସମସ୍ତଙ୍କୁ ମାନେ କହିଦଉ ବୋଲି ରଜ ମହୋତ୍ସବ ହଉଛି ଏମିତି କଣ କଣ କରିବା ସେ ସବୁ ବୁଝିକି ଆଣି କଥା ହେବା ପାଇଁ ଆଉ।
ଓ ହୋ।
ମୁଁ ସେଇଥିନ ଲଗେଇଥିଲି ଆଉ।
ଆଉ କେବେ ହଉଛି।
ମାନେ ଏଇ କ ଆଜିଠୁ ତ ମାନେ ଏବେଠୁ ଷ୍ଟାର୍ଟ କଲେଣି। ସବୁ ଦୋଳି ମିସ୍ତ୍ରୀ ଆସିକି ଦୋଳି କରିବେ ବୋଲି ସବୁ ଆସିଲେଣି। ଆଉ ସବୁ ଦିଦି ଦି ଦଏ ସବୁ ବୁଝାବୁଝି କରୁଛନ୍ତି କଣ କଣ କରିବି ବୋଲି ଆଉ। ଆରମ୍ଭ କରିବେ। ଯୋଉ କହୁଛନ୍ତି ତ କରିବେ ବୋଲି ହଁ କାମ ହେଲାଣି ଷ୍ଟଟ କହୁଛନ୍ତି ଦୋଳି କରିବେ ତିନି ଚାରିଟା ପାଞ୍ଚ ଛଅଟା ଖଣ୍ଡେ ଦୋଳି କରିବେ। ଆଉ ସବୁ କୋଉ ଗୋଟେ ଯୋଉ ସଜାସଜି କରିବେ ସେଠି ଯୋଉ ଯୋଉ ସେଲଫିଷ୍ଟାଣ୍ଡ ଗୋଟେ ଏମିତି କରିବେ ସଜେଇକି
ହୁଁ
ଆଉ ଯୋଉ ମଣ୍ଡପରେ ସବୁ ଯୋଉ ଟେଣ୍ଟ ଫେଣ୍ଟ ମାରିକି ସେଠି କଣ ରାତିରେ କହୁଛନ୍ତି ନାଚ ଗୀତ ହବ ହଁ ନାଚ ଗୀତ ହବ ଆଉ କଣ ଗୀତ ଫୀତ ଯୋଉ ଗାଇବେ ସେଥିପାଇଁ ଟେଣ୍ଟ ସେଠି ମାରିବେ।
ଆଚ୍ଛା
ଆଉ କଣ କହୁଛନ୍ତି ଯୋଉ ଭୋଜି କରି ମାନେ
ଭୋଜି କରିବେ ଆମେ ତିନି ଦିନ, ମଝି ରଜ ଦିନ ଭୋଜି କଲେ ଠିକ ହବ।
ହଁ ସେଇଟା ମୁଁ ମାନେ ତିନି ଦିନିଆକ ତ ଭୋଜି କଲେ ଆଉ ହବନି ସେ ସେଇ ମଝି ଦିନ କି କୋଉ ଦିନ ଗୋଟେ ଭୋଜି କରିବେ ବୋଲି କହୁଛନ୍ତି ଆଉ।
ହଁ ସେଇୟା କଲେ ଭଲ ହବ। ଆଉ କିଛି ଗେମ୍ ଫେମ୍
କଣ?
ମୁଁ ଯେ ଗେମ୍ କିଛି ରଖିଛ ନା ନାଇଁ?
ହଁ ସେଥିରେ ସବୁ ଗେମ୍ ଖେମ ଅଛି। ମାନେ ମ୍ୟୁଜିକ୍ ବିଚାର ଅଛି ଝୋଟି ପକେଇବ, ମୁରୁଜ ପକେଇବ। ଆଉ ଏ ସବୁ ଏମିତି ଅଛି ଗେମ ଆଉ
ଆଚ୍ଛା ତ ଦୋଳି କାମ ଆରମ୍ଭ ହେଇଗଲାଣି?
ହଁ ମାନେ ସବୁ ଦୋଳି ପାଇଁ କାଠ ପାଠ ଆଣିଥିଲେ ବି ଆଗରୁ ମାନେ ଏଇ ପାଞ୍ଚ ଛଅ ଦିନ ତଳେ ଆଣିଥିଲେ। ଆଉ ଏବେ ମିସ୍ତ୍ରୀ ଆଜି ଆସିକି କାମ ଷ୍ଟାର୍ଟ କଲେଣି। ଆଉ
ଓ ହୋ ଆଉ କେମିତି? ମୁଁ ତ ଏବେ ଯିବି ତେର ଯିବି ବୋଲି ଭାବୁଛି।
ହଁ ହଁ ସେଇଟା ଆରମ୍ଭ କରିକି ସବୁ କହୁଛନ୍ତି ମାନେ ସବୁ ଡ୍ୟାନ୍ସ ଫାନ୍ସ କରିବେ ବୋଲି। ସମସ୍ତଙ୍କୁ ଦେଇଛନ୍ତି କିଏ ଅଧିକ ଡ୍ୟାନ୍ସ କରେ ଆଉ କଣ ଡାକିବେ ବାହାରୁ ଗେଷ୍ଟ କିଏ ମାନେ ଯିଏ ଡ୍ୟାନ୍ସ କରିବେ
କେତେ ଜଣଙ୍କୁ ଡାକିଲେ ଠିକ ହବ?
ହଁ ଚାରି ପାଞ୍ଚ ଜଣଙ୍କୁ ଡାକିବେ। ଯିଏ ନାଚିବ ତାଙ୍କୁ ମାନେ କଣ ପ୍ରାଇଜ ଫାଇଜ ଦେବେ ଯିଏ ଫାଷ୍ଟ ହବ କିଏ ହବ କାହିଁକିନା ନିଜ ଗାଁରେ ଯଦି ନାଚେ କାଳେ ଯଦି କିଏ ଏତି ତାଙ୍କ ଇଏ କରିକି ଦେଇଦବ ବୋଲି ସେଥିାଇଁ ଡାକିବେ ଗେ ଏମିତି ଆଉ
ଓହୋ
ଗେଷ୍ଟ ଡାକିବେ ଆଉ ଏଇଠି ଛୋଟ, ହଁ ରଜ ତିନି ଦିନ ଯାକ ହବ କହୁଛନ୍ତି ମାନେ ଫାଷ୍ଟ ଦିନ ଏମତି ଡ୍ୟାନ୍ସ ହବ, ସେକେଣ୍ଡ ଦିନ ଏମିତି କଣ ସେ ଡ୍ୟାନ୍ସ ନହେଲେ ଗୀତ କଣ ଗେମ୍ ଫେମ୍ ଖେଳିବେ, ଆଉ ଥାର୍ଡ ଦିନ ରିୟାମ ଶୋ କରିବେ ବୋଲି କହୁଛନ୍ତି। ମାନେ ସମସ୍ତେ ଶାଢ଼ୀ ପିନ୍ଧିକି ଗୋଟେ ଗୋଟେ ରାମସୋ କରିବେ ଆଉ।
ତାହେଲେ ସବୁଦିନେ ମିଟିଂ ବସା ହଉଛି।
ହଁ ମିଟିଂ ଯୋଉ ଦିନ ହଉଛି ସେଦିନ ଆମେ ଯାଉଛୁ ଆଉ
ହଁ ଆଜି ତ ମିଟିଂ ବୋଧେ ଡାକିଛନ୍ତି ନା କଣ?
ହଁ ଆଜି କଣ ପଇସା ଆଦାୟ କରିବେ ବଧେ ନା କଣ ସେଥିପାଇଁ ମିଟିଂ ଡାକିଛନ୍ତି। ଆଉ କଣ ଡେକୋରେସନ କରିବେ ବୋଧେ ସେଇଟା ସବୁ ମାନେ ସମସ୍ତଙ୍କୁ କୋଉଟା ଭଲ ଲାଗିବ ସେଇଟା ସବୁ ଦେଖିକି ଡେକୋରେସନ କରିବେ ଆଉ।
ଆମ ଗାଁ ରୁ ଝିଅ ମାନଙ୍କୁ ସମସ୍ତେ ଡା
ହଁ ସମସ୍ତଙ୍କୁ ଡା କାହେଇଛି ସମସ୍ତେ ଯୋଉ ଚାନ୍ଦା ବି ଦେଇ ସାରିଲେଣି ଆମ ଗାଁ ରୁ ଝିଅ ମାନେ ଆଉ ଖାଲି ଯୋଉମାନେ ବାହାହେଇକି ଯାଇଛନ୍ତି ସେମାନେ ଦେଇନାହାନ୍ତି ଆଉ।
ହଁ ସେମାନେ ଦେଲେ ବି ଭଲ ହୁଅନ୍ତା ଆଉ।
ଅଛନ୍ତି ସେମାନେ ଆଗୁଆ ଦେଇ ଛନ୍ତି କଣ ସବୁ ମାନେ କଣ ଡାକିବେ କଣ ଇଏ କରିବେ ସେଇଟା ସବୁ ଦେଇଦଛନ୍ତି ଆଉ ଯୋଉମାନେ ବହାହେଇଛନ୍ତି ସେମାନେ ଦେଇନାହାନ୍ତି ଦେବେ ବୋଲି ତାଙ୍କୁ ଏବେ କୁହା ହେଇଛି ଆଉ
ଓ ହୋ ଆରେ ଏଥର ଭଲ ହବ ଆଉ।
ହଁ ଆଉ ଏଇ ସବୁ ଗାଁ ରେ ମାନେ ଯେ ହଁ ମୁଁ ଏଇନା ଗାଁ ରେ ଅଛି। ଆଉ ଏଇନା ସବୁ ଯେତିକି ମିଟିଂ ଫିଟି ହଉଛି ମୁଁ ବି ସେତିକି ଯାଉଛି। ଆଉ କହୁଛନ୍ତି ତ ଏଇନା ଗାଁ ଲୋକଙ୍କଠୁ ଆଣିବେ ବୋଲି ସେଠି ଆଜି କଣ ଗୋଠେ ମିଟିଂ କରୁଛନ୍ତି ନା କଣ?
ହଁ ସେଇଟା କାଲି ମତେ ଫୋନ ଆସିଥିଲା ମୁଁ ସେଇଆ କହୁଥିଲି କି ଏମିତି ଗାଁ ଲୋକଙ୍କଠୁ ଆଣିଲେ କିଛି ତ ଆମେ କରିପାରିବା।
ହଁ ଗାଁ ଲୋକଙ୍କ ଠୁ ସେଇଟା ଆଜି କଣ କହୁଛନ୍ତି ଆଦାୟ କରିବା ପାଇଁ ଯିବେ ନା କଣ ସେଥିପାଇଁ ମିଟିଂ କଣ ଡାକିଛନ୍ତି।
ହଁ ଆମର ପାଖରେ ଯେତିକି ପଇସା ଅଛି ଆମେ ସେଇ ଅନୁସାରେ କରିବା ଅଧିକ କରିପାରିବା କି?
ହଁ ଯେତିକି ପଇସା ଅଛି ମାନେ ଯେତିକିରେ ହବ ସେତିକି ଆଉ ଯଦି ଅଧିକ କରିବ ତାହେଲେ ଏଟା ଭଲ ହବନି।
ହୁଁ ଏ ବର୍ଷ ଆର ବର୍ଷ କିଛି କରନଥିଲେ ଏ ବର୍ଷ ଟିକେ ଭଲସେ କରିବା ତା ଆର ବର୍ଷ କୁ ଟିକେ ଆଉ ଟିକେ ଭଲସେ କରିବା।
ହଁ ସବୁଥରେ ଏମତି ଯଦି ଲୋକମାନେ ଦେଖିବେ ମାନେ ହଁ ଭଲ କରୁଛନ୍ତି ମାନେ ସେ ଟିକେ ଯୋଉ ମାନେ ଆଗ୍ରହ କରିକି ଦେ
ସେ ଆରଥର କିଛି କରିନଥିଲେ ତଥାପି ଲୋକ ପୋକ ଵହୁତ ହେଇଥିଲେ।
ହଁ ଆର ବର୍ଷ ଏମିତି କିଛି ହେଇନଥିଲା ମାନେ ଖାଲି ଗୋଟିଏ ଦୋଳି ହେଇଥିଲା ନା କଣ ସେଠାରେ ସେଇ ଲୋକମାନେ ଯାହା ଖାଲି ଏପଟେ ଯିବା ଆସିବା
ହଁ ଏଥର ତାହଲେ ତିନି ଚାରିଟା ଦୋଳି ହବ କଣ କଣ ଦୋଳି ହବ?
ଏଇଟା ଯୋଉ ପଟା ଦଳି ଦିଟା କରେ ଆଉ ନିଶାଣିୀ ଦୋଳି ଦିଟା ନା ଗୋ ଆଉ ଗୋଟେ ଚକ୍ରୀ ଦୋଳିଟା ମାନେ ହଁ ଏମିତି ପୁରା ବୁଲିଲା ଭଳିଆ ଯୋଉ ଚକ୍ରୀ ଦୋଳିଟା ଗୋଟେ କରିବେ ସେଥିପାଇଁ ମିସ୍ତ୍ରୀ ଆସଛନ୍ତି ଏଇଟା ସବୁ କରୁଛନ୍ତି ଆଉ ଏଇନା ଆରମ୍ଭ କରି
ଆଉ ଗୋଟେ ପାନ ଷ୍ଟଲ ବି ଦେଲେ ଭଲ ହୁଅନ୍ତା।
ହଁ ହଁ ପାନ ଷ୍ଟଲ ବି ପକେଇବେ ବୋଲି କହୁଥିଲେ କହିଲେ ପାନ ଷ୍ଟଲ ପକେଇବେ। ଆଉ ଯୋଉ କହୁଛନ୍ତି ମା ମାନେ ଯୋଉ ଯିବେ ହେରି କଣ ପିଠା ପିଠା ସବୁ
ସେ ପୋଡ ପିଠା ହଁ ସେଇଟା କାଲି ମୁଁ କହୁଥିଲି ଫୋନ୍ ଆସି ଲାଗେ
ଚକୁଳି ପିଠା, ନହେଲେ ଏଇ ଯୋଉ କାକେରା, ପୋଡ, ମଣ୍ଡା, ଏଇରା ସବୁ କରିବେ ଆଉ।
ହୁଁ ଆଉ ତ ଡାନ୍ସ ଟା କୋଉଠି ହବ? ସେ ଯୋଉ ସେଠି ହବ ନା ଯୋଉଠି ରଜ ହଉଛି କି ନା ଅଲଗା କଉଠି?
ନାଇଁ ନାଇଁ ଯୋଉଠି ମାନେ ମ ଯ ଯୋଉଠି କରୁଛନ୍ତି ସେଠି ଖାଲି ମାନେ ସେଲଫି ଷ୍ଟାଣ୍ଡ ଆଉ ଦୋଳି କରିବେ। ଆଉ ସବୁମାନେ ସବୁ ଡେକୋରେସନ କରି ମାନେ ଫଟୋ ଫଟ ଉଠେଇଵା ଆଉ ଗେମ୍ ଖେଳିବା ପାଇଁ। ଆଉ ରାତିରେ ଡ୍ୟାନ୍ସ ହବ। ସେଇଟା ଗୋଟେ ଅଛି ମଣ୍ଡପରେ ସେଇ ମଣ୍ଡପରେ କିନା କରଛନ୍ତି ମାନେ ଟେଣ୍ଟ ଦେଇଛନ୍ତି ରାତିରେ ସେଠି ଡ୍ୟାନ୍ସ ହବ ଆଉ ମାନେ ମାଇକ୍ ଫାଇକ ରଖିକି ଆଉ।
ଆଛା ଭଲ ଆଉ। ତୁ ଡ୍ୟାନ୍ସ କରୁଛୁ ନା ନାଇଁ?
ହଁ ମୁଁ ବି କରିଛି।
ହଁ ହଁ
ମୁଁ କରୁଛି ସେ କହିଲେ ଏ ଯୋଉ ଆମେ କାହିଁ ଆଉ ଏଇନା କହୁଥିଲେ କଣ ଗୋଟେ ଡାକିବେ ବାହାରୁ ଭଜନ ସମାନ ନା କଣ? କରିବା ପାଇଁ। ସେ କହିଲେ ହଁ ସେ କହିଲେ ଯେ କହିଲେ ପଇସା ତ ଏଇନା ନାହିଁ। ଆଉ ସେ ଯାହାେଲେ ବି ଆସିଲେ ଯାହାଲେ ବି ନେବାକୁ ପଡିବ ଯାହାେଲେ ବି ପଇ ସେ ନେବେ।
ଦଶ ହଜାର ନେବେ ସେ
ହଁ ସେ କହିଲେ ଏଇନା ତ ପଇସା ଫଇସା ନାଇଁ। ଆର ବର୍ଷକୁ ଦେଖିବା ନେଲେ ଗୋଟେ ଭଲ କି କଲେ ସମସ୍ତେ ଯଦି ଜାଣିବେ ତାହେଲେ ଗୋଟେ ଆର ବର୍ଷକୁ ହଁ ଯଦି ହବ ସମ୍ଭବ ହେଇପାରିବ। ଏଇଥର ତ ମାନେ ଫାଷ୍ଟ ଟାଇମ୍ କରୁଛେ ମାନେ ଯାହେଲେ ହବନି କି କିଛି ହବନି ସେଥିପାଇଁ ନିଜ ଗାଁ ଲୋକଙ୍କର ଏଇନା ଛୁଆ ମାନେ ଯେତିକି ଅଛନ୍ତି ସମସ୍ତଙ୍କୁ କହିଛନ୍ତି ଡ୍ୟାନ୍ସ ଫନ୍ସ କରିବେ। ତାପରେ ଆର ବର୍ଷ ଦେଖିକି କହିଲେ ସମ୍ଭବ ହଉ ଯଦି କରିବା ଆଉ।
ସେଇଆା ତିନି ଦିନ ଟାଇମ ଅଛି ଭଲସେ କରିବା ଆଉ।
ହଁ
ଏବେ କାଠ ଗଟ ସବୁ ଅଣା ହେଇ ସାରିଲଣି ନା ଆଣ ହେଇ ସାରିଲଣି
ହଁ କାଠ ସବୁ ମାନେ ଆଗରୁ ଅଳ୍ପ ଦିଟା ଆଣିଥିଲେ। ଯେ ସେ କହିଲେ ଏତିକି କାଠରେ ହବନି ତାପରେ ସେ କହିଲା ଆଉ ଦିଟା କାଠ ଆଣିଛି ଆହୁରି କାଠ ଆଣିକି ରଖିଛନ୍ତି। ଆଜି ସବୁ ମିସ୍ତ୍ରୀଙ୍କୁ କହିଥିଲେ ଯେ ମିସ୍ତ୍ରୀ କାଲି ଏଇ ସେଦିନ କହିଲେ କହିଲେ ଆମେ ଏଇନା ଯାଇପାରିବୁନି ଆମେ ସବୁ ରଜ ଆରମ୍ଭ ଏକ ତାରିଖରେ ନହେଲେ କୋଉ ଦିନ ଯିବୁ ସେ ଆଜି ଆସିକି କାମ କରୁଛନ୍ତି ଆଉ।
ହୁଁ ଆ ବି ରହିଲା ଦଶ ବାର ଦିନିଆ
ହଁ ଟାଇମ୍ ନାଇଁ ବି କରିବେ ଜଲଦି କରିବାକୁ ପଡିବ, ପୁଣି ଏ ଏ ନେଇକି ସବୁ ଦିଦି ହେରିକା ସବୁ କରୁଛନ୍ତି କଣ ଡେକୋରେସନ କରିବେ କୋଉଠି କଣ କରିବେ। ସେ ଗୁରା ସବୁ ଏମିତି ଭା ଯୋଉ ମିଟିଂ ବସେଇଛନ୍ତି ମାନେ ତାଙ୍କ ଘରେ କଥା ହଉଛନ୍ତି ଆଉ।
ହଁ ଶେୟପା ଆଉ କଣ କରିବ ବୋଲି ସବୁ ଭାବିଛ?
ଆଉ କହୁଛନ୍ତି ତ ମାନେ ଏଇ ଯୋଉ ରଜ ସଇଲା ପରେ କହୁଛନ୍ତି ତ ସେମାନେ ଯୋଉ ଆସିଥିବେ ସବୁ ବାହାହେଲା ଝିଅ ମାନେ ସେମାନଙ୍କର କଣ ସେମାନେ ସବୁ ମିଶିକି ଗୋଟେ ଭୋଜି କରିବେ ବୋଲି କହୁଛନ୍ତି। ମାନେ ଯଦି ଏଇ ପଇସା ବଳିଲା ସେଥିରେ କହୁଛନ୍ତି ଭୋଜି କରିବେ ନହେଲେ ବୁଲିବାକୁ ଯିବେ କୁଆଡେ ଗୋଟେ ଏମତି କହୁଛନ୍ତି ଆଉ।
ଓ ହୋ
ସେଇଟା ତାପରେ ରଜ ସରିଲା ପରେ ସମସ୍ତଙ୍କୁ ପଚାର ହବ ଏଇ ଯୋଉ ଗୋଟେ ଗ୍ରୁପ ଟା ଖୋଲା ହେଇଛି ସେଇଥିରେ ପଚାରଛନ୍ତି ପଚାର ହବ ସମସ୍ତଙ୍କୁ ବୁଲିଲେ ବୁଲିବାକୁ ଗଲେ ଭଲ ହବ ନା ଭୋଜି କଲେ ବି ଭଲ ହବ ସେ କହିବେ ଯାହା ଡିସାଇଡ କରିବେ ଆଉ।
ତାପରେ ବି ରଜ ସେ ଯୋଉ ଦୋଳିିକ ସେଥିରେ ଫୁଲ ଫୁଲ ଟଙ୍ଗେଇକିନା କଲେ ଭଲ ହବ।
ହଁ ସେଇ ଦୋଳି ଯାଇକି ପୁଣି ଭଲ କିି ନ ସଜିଲଲେ ବି ଏଇଟା ବାଗ ଦେଖାଯିବନି।
ନା
ସେଇଟା ସବୁ ଏମିତି କରିବେ ଆଉ।
ଆଉ କଣ କଣ ଭାବିଛ? ଆଉ କି କି ଗେମ ଖେଳିବା ପାଇଁ, ମ୍ୟୁଜିକ୍ ଚେୟାର୍ ଗୋଟେ ମିଶେଇଲେ ଭଲ ହବ।
ହଁ ମ୍ୟୁଜିକ୍ ଚେୟାର୍ କରିବେ, ଯୋଉ ଛୋଟ ଛୁଆଙ୍କର କଣ ପୁଚି ବଡ ଛୁଆଙ୍କର ବି ପୁଚି କରିବେ। ଆଉ କରିବେ କଣ ମୁରୁଜ କମ୍ପିଟିସନ୍ କରିବେ। ମା ମାନେ ଯୋଉ ଯିବେ ସେମାନେ କରିବେ ମୂରୁଜ ପକେଇବେ କି ଇଏ କରିବେ ଆଉ ମାନେ ଝିଅ ପିଲାମାନଙ୍କର ବି ଅଛି ମୁରୁଜ ହେରିକା ଝୋଟି ଝୋଟି ତ ସେଠି ଏମିତି ଜାଗା ନାହିଁ ଝୋଟି ପକେଇବା ପାଇଁ କିନ୍ତୁ ମରୁଜ ପକେଇବା ପାଇଁ ଜାଗା ଅଛି ସେଇ ମରୁଜ ପକେଇବାର କମ୍ପିଟିସନ ଗୋଟେ କରିବେ ଆଉ।
ସେଇଆ ଆ ଆମ ମାନଙ୍କ ପାଇଁ କଣ ହେଇଛି?
ଗାଁ ଲୋକମାନଙ୍କ ପାଇଁ ସେଇଟା ଯୋଉ କହୁଥିଲେତିନି ଆମର କହୁଥିଲେ ତିନି ଦିନି ଯାକ ଭୋଜି କରିବେ ବୋଲି। ମାନେ ଏବେ ସେ କହିଲେ ପଇସା ଟିକେ କମ ମାନେ ଇଏ ଯାଉଛେ ବୋଲି ତିନି ଦିନି ଯାକ ଭୋଜି ନ କଲେ ଗୋଟେ ଦିନ ଏମତି ଭୋଜି କରିକି ମାନେ ଯେତିକି ସବୁ ଆସିବେ ସେ ଯୋଉ ସେମାନଙ୍କ ପାଇଁ ଭୋଜି କରିବା ଆଉ। ସେ ନହେଲେ କହିଲେ ମାନେ ତିନି ଦିନିଆ କରିଥିଲେ। ତିନି ଦିନିଆଙ୍କ ଭିତରୁ ଆମ ମାନଙ୍କ ପାଇଁ ହେଇଥାନ୍ତା ଆଉ ତା ସେ କହିଲେ ଯଦି ଆଉ ତାଙ୍କ ଭିତରେ ଯଦି କିଏ ଗୋଟେ ଆସିବା ଆମେ କଣ ତାକୁ ମନା କରିଦବୁ କି?
ସେଇୟା।
ତାକୁ ଆଉ କଣ ମନା କରିବ କି? ସେଥିପଁ ସେ ଗଲେ ତିନି ଦିନିଆାଙ୍କା ନକିକି କି ଗୋଟେ ଦିନ ତିନି ଦିନି ଯ କଥା ଆମେ ତ ସେଇଠି ରହିବା ଘର ତ ପାଖରେ ଆଉ ମାନେ ଘରକୁ ଯାଇକି ପୁଣି ଆସି ହେଲେ ହବ। କିନ୍ତୁ ସେଠି ଯଦି କରିବ ପୁଣି ଆଉ କାହାକୁ ମନା କରିହବନି ପୁଣି ପଇସା ଯଦି କମିଯିବ ଇ ହେଇଯିବ ସେଥିାଇଁ କେତେ ଦିନରେ କରିଦେବେ ବୋଲି କହୁଛନ୍ତି। ସେଦିନ ଯେତିକି ସବୁ ଆସିବେ ସେମାନଙ୍କୁ ସମସ୍ତଙ୍କୁ ଭୋଜି ଦିଆହେବ ଆଉ
ଭଲ ହବ।
ହଁ ତିନି ଦିନିଆ କଲେ ହବନି। ସେ ଗୋଟିଏ ଦିନ କରିକି ଏତି କଲେ ହବ ଆଉ
ଅ ହଁ।
ଉଁ ହୁଁ। ଏମିତି କରିବେ ବୋଲି କହୁଛନ୍ତି ଆଉ। ହଁ।
ଭଲ ମଜା କରିବା ଆଉ।
ହଁ। ରଜ ଯିବା ଏଥର ଆଉ ତମେ ଆସିବ ଆଉ।
ହଁ ହଉ ଠିକ ଅଛି ମୁଁ ରଖୁଚି କାମ ଅଛି, ପରେ ଫୋନ କରିବି ହେଲା।
ହଁ ହଁ ମୁଁ ରଖୁଚି ମୁଁ ଆଉ ଦିଗୁ ପରେ ଲଗେଇବି ଆଉ।
ହଉ ଠିକ ଅଛି।